ହ୍ୟାଲୋ
ହଁ କୁହନ୍ତୁ?
ହଁ କଣ କରୁଥିଲେ?
ଏଇ ହ ବସିଛିୁ ଆଉ।
ବସିଚନ୍ତି ସରିଲାଣିି କାମ ସବୁ?
ହଁ ହଁ ସରିଲାଣି।
ହଁ ମୋର ଏଇ କାମ କାମ ସରିଲା ପରେ ଦିଟା ସାଢେ ଦିଟା ବେଳେ ଏତେ ଟାଏଡ ଲାଗିଲା ଯେ ମୁଁ କହିଲେ ମୁଁ ଟିକେ ଖାଲି ଜେଷ୍ଟ୍ ଗଡପଡ୍ ହେଇଯାଉଚି। ଏ ଝିଅକୁ କହିଲି ମୁଁ ଉଠେ ଯାଇ ତାପରେ ଯାଇକିରି କଲ୍ ଫଲ୍ କରିବି ଆଉ। - ତା ପରେ ନା ଉଠିକିରି ଆସିଲି ଟିକେ ଭଲ ଲାଗିଲା। ଟିକେ ସକାଳୁ ରାତି ଚାରିଟାରୁ ଉଠି ପୁଣି ରାତି ଏଗାରଟା ବାରଟା ଯାଏ ହେଇଯାଉଛଚି ନା ଟାଇମ ନା ଏତେ ସମୟ ଟିକେ ଏପଟ୍ ସେପଟ୍ ହେଲା ଠାରୁ ବହୁତ ପରିଶ୍ରମ ପଡିଯାଉଚି ଆଉ।
ଆଉ କଣ କରୁଛନ୍ତି?
ଏଇ ତ ଉଠିଲି ଉଠି ବାସନ ଫାସନ ସବୁ ମଜାମଜି ଥିଲା। ତାକୁ ସବୁ ମଜାମଜି କରିକିରି ଆଉ ସବୁ ଯା। ତାପରେ ଝାଡୁ ଫାଡୁ ହବ ରାତି ପାଇଁ ପୁଣି ଖାଇବା ବନା ବନି ହବ ଆଉ।
ଆଚ୍ଛା ହଉ ଆଉ।
ଆପଣଙ୍କର କଣ ହଉଛି?
ନାଇଁ ମୁଁ ବସିଛି ଏଇଠି ଖାଇବା ପିଇବା ସଇଲା ବାସନ କୁସନ ଧୋଇକି ବସିଛି ଆଉ।
ଆଉ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି? ହୁଁ। ବାହାରକୁ ଓଡିଶା ବାହାରେ ଯାଇଛନ୍ତି କଣ?
ନା ନା।
ଯାଇ ନାହାନ୍ତି।
ଯାଇନି କେବେ ଓଡ଼ିଶା ବାହାରକୁ। ଓଡିଶା ଭିତରେ ବୁଲିଛି ମୁଁ।
ହଁ ଓଡିଶା ଭିତରେ ସବୁ ଜାଗା ବୁଲିଥିବେ ଆଉ। ଆମେ ଓଡିଶା ଶା ବାହାରେ ଯୋଉ ଶିରିଡି ଯାଇଥିଲୁ। ଆଉ ଦିଲ୍ଲୀରେ ସ୍ଵାମୀ ରହୁଥିଲେ ତ ସେତେବେଳେ ଦିଲ୍ଲୀର ସବୁ ସେପଟେ ସବୁ ଦିଲ୍ଲୀରେ ସବୁ କାଲ୍କାଟାରେ ମୋ ଭଉଣୀ ରହୁଛନ୍ତି। ସେପଟେ ସବୁ କାଲକାଟାରେ ବମ୍ବେ ରେ ଭାଇ ରହୁଛନ୍ତି। କୁଆଡେ ପ୍ରାୟ ସମୟ ବାହାରକୁ ଯାଉ ଭାରି ବୁଲିବା ପାଇଁ କେତେବଳେ ଏ ଛୁଟି ହେଲା ପିଲାଙ୍କର ଏମତି ଯାଉ। ବୁଲାବୁଲି କରି କରି ଟିକେ ଆସ ଆଉ ହୁଁ।
ହଁ, ଆଉ କଣ ରୋଷେଇ ବାସ କଣ କରୁଥିଲେ?
ରୋଷେଇ ବା ଆଜି ଭାତ କରିଥିଲି ଡାଲି, ମାଛ। ଆଁ ତରକାରୀ ମାନେ ମାଛ ଫ୍ରାଏ କରିଥିଲି। ଖାଲି ସୁଖ ସୁୁଖ ହେଇକରି କରିଥିଲା କରିଥିଲି ଆଉ। ଭେଣ୍ଡିଆଳୁ ଭାଜିଥିଲି ସାଲାଡ କରିଥିଲି ଆଉ। ଆମ୍ବ ଏମିତି ସବୁ ଥିଲା ଛୁଆ ଖାଇଲେ। ଆଉ ପିଲାମାନଙ୍କ ପାଇଁ ଗଲା ସବୁ ଭାତ, ଡାଲି, ଭଜା। ସାଲାଡ ଆଉ ମାଛ ତରକାରୀ ଆଉ। ପିଲାମାନଙ୍କ ପାଇଁ ଗଲା ରାତିକି ଗୋଟେ କରିବି ଏ ଯୋଉ ମାଛ ମୁଣ୍ଡ ପକେଇକିରି ବୁଟ ଡାଲି କରିବି ବେଲି ସେଇଟା ବୁଟ ଡାଲି ଟା ଭେଦେଇଛି। ଏ ସେଟାକୁ କରିବି ଆଉ ମାଛ ମୁଣ୍ଡ ପକେଇ କରି ଆଉ। ସେଟାକୁ ଫାଷ୍ଟ ହେଇଯୋଉ ଅ ପିଆଜ କାଟିକି ପିଆଜ ତାକୁ ଜାରି ଦେଇକିରି ଅଁ ତାପରେ ଅଦା ରସୁଣ ହେରିକା ପକେଇ ତାକୁ କଷିକିରି ତାପରେ ବୁଟ ଡାଲିଟା ଆଳୁ ଛୋଟ ଛୋଟ କାଟିକିରି। ତାକୁ କଶି ଦେଇକିରି ତାପରେ ପ୍ରେସର ରେ ସିଟି ଦେଇଦେବି ଗରମ ଯଉ ତାପରେ ଗରମ ମସଲା ଧନିଆ ପତ୍ର ହେରିକା ଲାଷ୍ଟକୁୁ ପକେଇକି ମାଛଟାକୁ ସେ ଯେତେବେଳେ କଷା ହବ କଷିକିରି ତାରି ସାଙ୍ଗରେ ମାଛ ଟାକୁ ପକେଇକି କଷିଦେଲେ ଏଁ ସେଇଟା ବୁଟ ଡାଲି ମାଛ ପକେଇକି ଗୋଟା ଚରିବି ଆଉ। ଆଉ ଆପଣଙ୍କର ଆଜି କଣ ହେଇଥିଲା?
ଆମର ଭାତ ହେଇଥିଲା, ଆମେ ଚିଙ୍ଗୁଡି ଘାଣ୍ଟ କରିଥିଲୁ। ଆ ଆଳୁ ପୋଟଳ ଭାଜିଥିଲି ଆଉ।
ଚିଙ୍ଗୁଡି ଘାଣ୍ଟଟା କେମିତି କରିଥିଲେ?
ଚିଙ୍ଗୁଡି ଘାଣ୍ଟ ସେମିତି ଚିଙ୍ଗୁଡି ଫାଷ୍ଟରେ ଧୁଆ ଧୁଇ କରି ତାକୁ ଭାଜି ଭୁଜି କରିଦବା। ତା ପରେ ଅଦା, ପିଆଜ, ରସୁଣ ତାକୁ ମସଲା କଷେଇବା, ପନିପରିବା ଯାହା ବି ପକେଇ ପାରିବା। ଆପଣଙ୍କ ଇଚ୍ଛା ଅନୁସାରେ ମୁଁ ପକେଇଥିଲି ସୋୟା ଉଁ ଆଉ ମଟର ଆଉ ପୋଟଳ, ଆଳୁ, ବାଇଗଣ, ଝୁଲଣ ସାରୁ କଖାରୁ, ଟମାଟୋ। ହଁ, ଝୁଡ଼ଙ୍ଗ ଝୁଡ଼ଙ୍ଗ ଝୁଡ଼ଙ୍ଗ ସବୁ ପକେଇଥିଲି ଆଉ।
ଓହୋ ତାକୁ କଣ
ସେଇକିନା ମସଲା କଷେଇକି ଟିକେ ପରିବା କଷେଇ ଦେବେ। ତା ପରେ ପାଣି ଦେଇ ଦେବେ ଗରମ ପାଣି ଟିକେ। ସେ ଫୁଟିଗଲା ପରେ ଚିଙ୍ଗୁଡି ପକେଇ ଦେବେ ଆଉ। ତାପରେ ଦଶ ମିନିଟ୍ ପରେ ଓହ୍ଲେଇ ଦେବେ ଆଉ। ହଁ ଛୋଟ ଚିଙ୍ଗୁଡ଼ି। ବଡ ଚିଙ୍ଗୁଡି ହଉ ଛୋଟ ଚିଙ୍ଗୁଡ଼ି ହଉ ଯାହାବି ଆପଣ ଆଣିବେ। ବଡ ଚିଙ୍ଗୁଡ଼ି ତ ମୋତେ ଭଲ ଲାଗେନି ଘାଣ୍ଟରେ।
ହଁ, ଛୋଟ ଚିଙ୍ଗୁଡିଟା ଘାଣ୍ଟ ପାଇଁ ଭଲ ଲାଗେ। ଉଁ।
ଛୋଟ ଚିଙ୍ଗୁଡ଼ିଟା ଭଲ ଲାଗେ।
ହଁ।
ସେଇ ଆଇଟମଟା କରିଥିଲି, ରାତିରେ କିଛି ହେଇନି ଆଉ ଯାହା ହବ ଆଉ।
ରାତି ପାଇଁ କଣ ଆଇଁଷ ନା ସାଧା?
ଦେଖିବା ସେମତି କିଛି ହେଇନି, ଯୋଉ କଥାବାର୍ତ୍ତା ହେଇନୁ, କଥାବାର୍ତ୍ତା ହେଲେ ଯାହା କରିବୁ ଆଉ।
ଓହୋ ଆଉ ଚା ଫା ପିଅନ୍ତି ସନ୍ଧ୍ୟାବେଳେ।
ହଁ, ଚା ପିଏ ଯେ ରେଗୁଲାର ପିଏନି କେବେ କେମିତି। ଥଣ୍ଡା ହେରିକା ହେଲେ ଟିକେ ପିଏ। କ୍ଷୀର ଚା ଟା ମୋ ଗ୍ୟାସ୍ ହେଇଯାଏ ତ। ନାଲି ଚାହା କେତେବେଳେ କେମିତି କରିବୁ? ହଁ, ନାଲିରେ ପୁଣି ଅଦା ଚା।
ହଁ, ଅଦା ଚା ଟା ଦେହ ପାଇଁ ଭଲ କିନ୍ତୁ ଆମର କଣ ପାଟି ସ୍ଵାଦ ପାଇଁ? ଆମେ ଗୋଟେ କ୍ଷୀର ଚା ଟା ଟିକେ ପିଇ ଦଉଚେ କିନ୍ତୁ ଗ୍ୟାସ୍ ଫ୍ୟାସ୍ କିନ୍ତୁ ଦେହ ଖରାପ।
ହଉ ଯା।
ଏମ୍ତି ଆଉ।
ଆଉ ରଜକୁ ସବୁ କୁଆଡେ ଯାଇଥିଲେ?
ଆଉ ରଜକୁ ଯାଇଥିଲୁ ତ ଗାଁ ଆଡେ ବୁଲାବୁଲି କରିକି ଆସିଥିଲୁ ଆଉ।
ଯାଇକି ସବୁ ଜାଗା। ଆପଣ କୁଆଡେ ଯାଇଥିଲେ?
ଆମେ ସେଇ ଯାଇଥିଲୁ ରଜୁକୁ ଗାଁକୁ ଯାଇଥିଲୁ। ଗାଁ ରୁ ସିଆଡେ ଗଲୁ ମହାବିନାୟକ ହେରିକା ଯାଇଥିଲୁ। ତା ପରେ ସେଠି ଗୋଟେ ପାର୍କ ହେଇଛି ଯୋଉ, ସେଠି ଯୋଉ ଛୁଆ ଗଲେ ସେଠି ପାର୍କ ରେ ସବୁ ଖେଳା ଖେଳି କରି ଟିବା ପାଇଁ ବୋଟିଂ ଫୋଟିଂ କଲେ ସେଟା ତାପରେ ହୁଁ ଆଉ ଗୋଟେ ସେଠି ଅଛି ମିନି କେଦାରନାଥ ହେଇଛି ସେଠିକି ବି ଯାଇଥିଲୁ ଏମିତି ସବୁ ଏଠି ଯାଇଥିଲୁ ଆଉ
ବୁଲାବୁଲି କରିକି ଆଇଥିଲୁ ଆଉ
ହଁ ତାପରେ ଗରମ ଯୋଉ ହଉଛି ଗାଁ ରେ ପ୍ରାୟ ସମୟ କରେଣ୍ଟ ବି କଟୁଛି ଆଉ ଗେତେ ଗରମ କୁ ତାପ ଆମର ଘର କାମ ଟା ଟିକେ ବି ଚାଲିଛି ଆଉ ସେଥିପାଇଁ ଖାଲି ଗୋଟେ ଦିନ ଯାଇଥିଲୁ ଟିକେ ବୁଲାବୁଲି କରି ଆସିଥିଲୁ ଆଉ ଗାଁରେ ତ ଆଉ କେହି ଇ ରହୁନାହାନ୍ତି ସେ ସାନ ଦିଅର ଆଉ ଯା ଅଛନ୍ତି ଜଣେ ଆଉ ସେଇଥିପାଇଁ ଯାଇଥିଲୁ ଟିକେ ଗାଁ କୁ ଆଉ ଆଉ ବାପ ଘରୁ ଆମର ବାପ ଘରେ ତ କେହି ରହୁନାହାନ୍ତି ଭାଇ ଦି ଜଣ ବି ଭାଇ ଭାଉଜ ସେମାନେ ସବୁ ବାହାରେ ଜଣେ ବମ୍ବେରେ ଆଉ ଜଣେ କାଲକାଟାରେ ଆଉ କୋଉ ଗାଁ ରେ ଘର ଦ୍ୱାର ତାଲା ପଡିଛି ଗାଁ ଟା ଆମର ଜଗତସିଂହପୁର ସେ ଘରେ ଆମର ଆଉ
ଗାଁରେ ପ୍ରାୟ କେହି ବି ରହୁନାହାନ୍ତି ସମସ୍ତେ ବାହାରେ
ହଁ ହଁ ଆମର ମୋ ଯାହା ବଡ ଦେଢଶର ଯାହାଖରିକା ସେମାନେ ଭୁବନେଶ୍ଵର ଶାଶୁ ବି ସେମାନେ ସବୁ ଭୁବନେଶ୍ରରେ ରହୁଛନ୍ତି ଆମେ ତ କଟକରେ ରହୁଛୁ ଏମିତି ଆଉ ଏ ସାନ ଦିଅର ଟା ସେ ଟିକେ ଫିଜିକାଲି ହିଣ୍ଡ ଗେଟେ ସେଥିପାଇଁ ସେ ଅଛନ୍ତି ଗାଁ ରେ ଆଉ ମାନେ ଅଛନ୍ତି ଗାଁ ରେ ବୋଲି ସିଏ ନିଜେ ଏମେ ପାସ୍ କରିଛନ୍ତି ଆଉ କୋଚିଂ ସେଣ୍ଟର କରିଛନ୍ତି ଆମର ଘରକୁ ଲାଗି କଲେଜ ଟା ତ ଆମର ସାମନ୍ତରାୟ କଲେଜ ସେଇଟା ଉ ଆମ ଜେଜେ କରିଥିଲେ ସେ କଲେଜ ଘରକୁ ପୁରା ଲାଗିଛି ସେଇଠି କଲେଜ ସ୍କୁଲ ସବୁ ସେଇଠି ଅଛି ତ ସେଇଠି କୋଚିଂ ସେଣ୍ଟର ପଢଛନ୍ତି ରହୁ ଗାଁ ରେ ଅଛନ୍ତି ଆଉ
ବାହାହେଇନାହାନ୍ତି
ହଁ ବାହା ହେଇଛନ୍ତି ତାଙ୍କୁ ଗୋଟେ ବାହାଘର କରିଦେଇଛୁ ଗୋଟେ ଉୁଁ ସେ ସିଏ ଚାଲି ପାରନ୍ତିନି ବସି ବସି ସବୁ କାମ କରନ୍ତି ଏ ତା ବାହାଁ ଆ
ଯୋ ଝିଅ ଟା ବାହା ହେଇଛନ୍ତି
ନାଇଁ ସେ ଝିଅ ଗୋଟେ ଭଲ ଝିଅ ଟା ଏ କରିଛୁ ବାହାଘର ଗରିବ ଘର ଝିଅ ଦେଖି ଗୋଟେ ବାହାଘର କରିଛୁ ତାର ଗୋଟେ ପୁଅଟେ ବା ନଅ ଦଶ ବର୍ଷ ହେଇଗଲାଣି ପୁଅ ଗୋଟେ ସେ ଅଛନ୍ତି ଗାଁରେ ଅଛନ୍ତି ଆଉ ହୁଁ ଆ ସିଏ ସିନା ମାନେ ହ୍ୟାଣ୍ଡିକାପ୍ଟ ଅଛନ୍ତି କିନ୍ତୁ କାମ ସବୁ କାମ ଏ ମାନେ ମୋ ଦେଡୁଶର କଣ ଇଏ କଣ ଇଏ ମାନେ ଗାଁ ରେ କାହାକୁ ଚିହ୍ନି ନାହାନ୍ତି କି ଜାଣି ନାହାଁନ୍ତି କି ନା ତାଙ୍କୁ ପୁରା ଅମର ସାର୍ ବୋଲି, ତାଙ୍କୁ ସମସ୍ତ ସେ ଆମ ସେ ଏରିଆ ରେ ସମସ୍ତେ ତାଙ୍କୁ ଜାଣିଛନ୍ତି। ସମସ୍ତେ ଚିହ୍ନିଛନ୍ତି। ଆଉ ହଉଛି, ତାଙ୍କର ସେ ପୁରା ବହୁତ ଛୋଟ ବେଳୁ ପଢା ସରିଲା ତ ତାଙ୍କର କୋଚିଂ ସେଣ୍ଟର, ସେ ନିଜେ ଟ୍ୟୁସନ ଫିସନ ଫାଷ୍ଟ କରିଥିଲେ, ତାପରେ କୋଚ ନିଜେ ଟିଚର, ସେଠୁ ସିଏ ତାଙ୍କର ତାଙ୍କୁ ସମସ୍ତେ ଜାଣିଛନ୍ତି। ସେଠି। ଆଉ ସବୁ କାମ ନିଜେ ବି ସବୁ କାମ କରନ୍ତି ତାଙ୍କର। ଯୋଉ କାମ ଇଏ ମାନେ କରିପାରିବେନି ସେଏ କରିଦେବେ ତାଙ୍କର ସବୁ। ଲୋକ ଲଗେଇ ହିଁ କରିଦେବେ। ନିଜେ ନ କଲେ କଣ ହେଲା ଲୋକ ଲଗେଇ ହିଁ କରିଦେବେ।
ହଁ ସମସ୍ତଙ୍କୁ ସବୁ ଜିନିଷ ମିଳେକି?
ସେଇଟା ଭଗବାନ ଗୋଟେ ବାଟରୁ ଓ ଯଦି କିଛି ଖରାପ କଲେ, ଆଉ ଅନ୍ୟ ସବୁ ହଁ ଗୁଣ ଗୁରାକ ତାଙ୍କର ବହୁତ ଭଲ ଆଉ। ଲୋକ ହିସାବରେ ବି ବହୁତ ଭଲ ପିଲା ହିସାବରେ। ଆଉ ଯାହା ବିି ବହୁତ ଭଲ, ସମସ୍ତେ ଏମତି ଆଉ।
ହଉ ଭଲରେ ରୁହନ୍ତୁ ଆଉ।
ହଁ ସେ ସମସ୍ତେ ଭଲରେ ରହିଲେ ଭଲ। ଆପଣଙ୍କର କେତେ
ଆମର ଦି ଭାଇ। ମୁ ସାନ, ସେ ବଡ କଟକରେ ରହୁଛନ୍ତି ଆଉ। ଦେଢଶୁର।
କଟକରେ, କଟକରେ କହୁ ଜାଗା।
କଟକ ବାଲିଅନ୍ତା।
ଓହୋ ହଁ ହଁ।
ସେ ବିଜନେସ କରିକି ରହୁଛନ୍ତି ଏଠି ଆଉ।
ତାଙ୍କର ବି ସେଇ ବ୍ୟବସାୟ।
ହଁ ବ୍ୟବସାୟ।
ଆପଣଙ୍କର ବ୍ୟବସାୟ।
ହଁ।
ହ ହଉ ତାହେଲେ ରହିଲି ଆଁ।